ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଥିଲ, ହ୍ୟାଲୋ।
ହଁ ହଁ ଏବେ ଖାଇକି ଆସିଲି ତ ବସିଛି ଆଉ।
ଆଚ୍ଛା କଣ ରୋଷେଇ ହେଇଥିଲା
ଆଜି ଭାତ, କୋବି ଆଳୁ ତରକାରୀ, ଭଜା,
ହଉ ହଉ।
ମୋ କଥା ଶୁଭୁଛି
ହଁ ହଁ ଶୁଭୁଛି ଶୁଭୁଛି। ମୋର ଠିକ୍ ସେ ଶୁଭୁଛି ନା
ହଁ ହଁ ଏବେ ଶୁଭିଲା, ଆଉ ତମେ କଣ ଖାଇଛ
ମୁଁ ଭାତ ଡାଲି ଆଉ ଆଳୁ ପୋଟଳ ଭଜା।
ବଢ଼ିଆ ସମାନ ହେଇଗଲା, ମୋର ବି ଆଳୁ ପୋଟଳ ଭଜା ହେଇଥିଲା। ଆଉ କଣ ଧାନ ବୁଣା ବୁଣି ସରିଲାଣି ନା ନାଇଁ
ହଁ ଏବେ ତ ସେ ଟାଇମ ଆଉ ଏବେ କେତେ ଦି ଦିନ ପୂର୍ବରୁ ଆମର ଆରମ୍ଭ କରାହେଇଛି ଧାନ ବୁଣିବାଟା।
ବୁଣିଛୁ ଆହୁରି ତମର ସେପଟେ କରନ୍ତି
ହଁ ଅବଶ୍ୟ ଆମର ଜମି ନାହିଁ କିନ୍ତୁ ଏପଟେ ଧାନ ଚାଷ କରିବାର ବୁଣିବାର ଅନ୍ୟ ଲୋକ ମାନେ କରୁଛନ୍ତି ଆଉ ଦେଖିଛି। ଆଚ୍ଛା କେମିତି କଣ ପ୍ରଣାଳୀରେ ସବୁ ଧାନ ଚାଷଟା ହୁଏ
ସେଇ ଧାନ ମାନେ ଦେଖ ଦେଖ ଏଥର ଯଦି ତମର କିଛି ନୂଆ ଧାନ ଥିବ ସେଇ ଧାନ କୁ ବୁଣା ହବ। ମାନେ ତମର କିଛି ବିଲ ଥିବ କି ଏମିତି ବାଡିରେ ହଉ ସେଇଟାକୁ ଫାଷ୍ଟ ହଳ କରିଦେଇକି ତାପରେ ତମେ ସେଇଟା ଧାନ କୁ ପକେଇବ ମାନେ ସେଇଟା ଏମିତି ବୁଣିଦେଲା ପରେ ଆଉ ଥରେ ସେଟା ହଳ ଖରା ହୁଏ। ତାପରେ ସେଇଟା ଦୂର ଦୂର ହେଇକି ରୁହେ ନା ତ ସେଇଟା ଠିକ ଠାକ୍ ହୁଏ। ସେମାନଙ୍କୁ ଭଲରେ ସେମାନଙ୍କୁ କଣ ପାଣି ମିଳିପାରିବ ସବୁ ସାର ଠିକ ସେ ପାଇ ପାରିବେ ତ ସେମାନେ ଭଲ ସେ ପଢିବେ ସେଇଟା ପାଇଁ ଆଉ ଥରେ ହଳ ଠିକ ସେ କରାହୁଏ। ତା ହଁ ଫାଷ୍ଟ ଧାନ ଗଲା ପରେ ଅ ଏ ଏବେ ତ ଟିକେ ଟିକେ ବର୍ଷା ହବ ନା ଟିକେ ବର୍ଷା ହବ ପାଣି ପାଇଲା ପରେ ସେମାନେ ଧୀରେ ଧୀରେ ଏମତି ଗଜା ହେଲା ପରେ ଉଠିବେ ଆଉ। ଛିଡା ହଉଥବ। ବହୁତ ସୁନ୍ଦର ଲାଗେ ଛୋଟ ଛୋଟ ବେଳେ ଆଉ। ଏମିତି କେତେ ହାତ କହୁଣୀକୁ ଏତିକି ଡେଙ୍ଗା ହେଲା ପରେ ଆକା ସେତିକିବେଳେ କେତେ ଦୁଇ ମାସ ନାଇଁ ମା ଦୁଇ ମାସ ତ ନାଇଁ ଗୋଟେ ମାସ ପରେ ସେ ଯାଏ ପୁରା ଠିକ ହେଇଯାଏ। ମାନେ ବିଲରେ ଲଗେଇବା ପାଇଁ ହଁ ପୁରା ତଳି ଠିକ୍ ଠାକ୍ ହେଇଯାଏ ଆଉ।
ହଁ ଜଣେ ଜଣ ଆମର ଏପଟେ ଦେଖିଛି ଗୋଟେ ଗୋଟେ ବିଲରେ ଯେମିତି ଧାନ ବୁଣି ଦେଇଥାନ୍ତି। ତଳି ହେବା ପାଇଁ। ତଳି ହେଲା ପରେ ଯଉଁ ଅଲଗା ଜମି ଗୁଡ଼ାକ ଥାଏ। ସେଇଠି ଯାଇକି ସେଇଠି ହଳ କରାହୋଇଥାଏ ପୂର୍ବରୁ ତାପରେ ତଳିଯାକ ରୁଆଯାଏ। ନେଇକି। କେମିତି ତଳି ଲଗାନ୍ତି ସବୁ ତଳି କେମିତି ଲଗାନ୍ତି ସବୁ?
ସେଇଟା ଯେତେବେଳେ ଠିକ ହବ କଣ ଯୋଉ ବର୍ଷା ବେଶୀ ହୁଏନି କି? ସେତିକିବେଳେ ତାଙ୍କର ସବୁ ଜମି ହଳ କରିଦିଅନ୍ତି। ତାପରେ ଏମିତି କାଦୁଅ ପୁରା ହେଇଥିବ ସେଇଟା ତାପରେ ତାକୁ କେତେ ଦୁଇ ତିନିଟା ତଳି ପୁରା ଧରିକି ହାତରେ ଟାଣନ୍ତି। ତାପରେ ତାକୁ ଟିକେ ଧୋଇ ଦିଅନ୍ତି ମାନେ ଚେର ରେ କଣ ବାଲି ଲାଗିଥାଏ ନା? ତ ବେଶୀ ଓଜନ ହୁଏ।
ହ
ତ ସେ ଯାଏ ଧରି ହଁ ଟିକେ ଧୋଇ ଦିଅନ୍ତି ଧୋଇ ଧୋଇ ମାନେ ଭଲସେ ଟା ଆଣନ୍ତି ଯେମିତି ତାର ଚେର ଟା ବାହାରିବ ନହେଲେ ଆଉ ସେଇଟା କୋଉଠୁ ହବ? ତାପରେ ସେମାନେ ନେଇକି ବିଲରେ ବିଲରେ ବି ସେଇଟା ହଳ କରା ହୁଏ। ତା- - ପରେ କାଦୁଅ ଭଲସେ ହେଲା ପରେ କି ଆଜିକାଲି ତ କିଏ କିଏ ଟ୍ରାକ୍ଟର ଏମିତିରୁ ଲଗଉଛନ୍ତି। କିନ୍ତୁ ଆମର ଏପୋଟେ ହାତରୁ ଆକାର ଲଗାଉଛ। ହଁ ସେଇ ସା ହାଯ୍ୟରେ କରୁଛନ୍ତି। ହଁ ଆମର ହାତରୁଆ ଆକା ଆଉ। ହାତରୁ କେ ଦି ଦିଟା ନେଇକି ଲଗେଇବ ମାନେ ଗୋଟେ ଯଦି ମରିିବି ଗଲା ଆଉ ଗୋଟେ ତ ରହିବ। ଟିକେ ଟିକେ ଟିକେ ଦୂରରେ ଲଗେଇବେ ଆଉ। ସେଇଟା ଲଗେଇଲା- - ପରେ ଆଉ ଟିକେ ବର୍ଷା ହବ ମାନେ ସେଇଦିନ ଆଗ ଯଦି ବର୍ଷା- - ହେଇଯିବ ବଲେତ ସେଇଟା ଉପୁଡିଯିବ ନହେଲେ କିନ୍ତୁ ଠିକ୍ ଠାକ୍ ରହିଯାଏ। ମାନେ ଟିକେ ଦବିବା ପାଇଁ ପଡ଼େ ଆଉ ଯେମିତିକି - - ମାଟିରେ ଟିକେ ତାର ଚେର ରହିବ।
ଓହୋ ସେଥିପାଇଁ ତ ସେଇଠି ପୁରା- - ହଁ ସେଥିପାଇଁ ତ ସେଠି କାଦୁଅ ସବୁ କରିଥାନ୍ତି ପୁରା ଜମିକୁ ପୁରା। ହଳ କରିକି ନେଇକି ପୁରା କାଦୁଅ କରିଦେଇଥାନ୍ତି। ଯେମି ତି ଚେର ଟା ଆଁ ମାଟିକୁ ଜାବୁଡିକି ଧରିକି ରହିବ। ସେଥିପାଇଁ ଆଉ କଂ? ଆଉ, ଆଚ୍ଛା କୁହ କୁହ।
ହ ନାଇଁ ତାପରେ- - ତା ଆଗରୁ କେହି କେ ମାନେ ବ ବହୁତ ଭଲ ଲାଗେ ସେଇଟା ଗୋଟେ ସମ- - ସ୍ତେ ମିଶିକି କରନ୍ତି। କଥା ଏଇ ଗପ ଚାହା କରିକି ସେଇଟା ଲଗେଇଲା ବେଳେ ମଜା ଲାଗେ ଗୋଟେ ଆଉ
ହଁ, ଟିକେ ଟିକେ ବର୍ଷା ହଉଥିବ ନେଇକି ମା ମାନେ ସବୁ ଆ ଝାମ୍ପି ମୁଣ୍ଡରେ ଲଗେଇକି ଏ ଯୋଉ ବର୍ଷା ଦାଉରୁ ରକ୍ଷା ପାଇଁ ପାଇଁ ଗୋଟେ ବାଉଁଶର ସବୁ ଝାମ୍ପି ଲଗାନ୍ତି।
ହଁ
ସେଟାକୁ ଏଇ ଗୋଟେ ଭାଷାରେ ଝାମ୍ପି କହନ୍ତି। ସେଟାକୁ ମୁଣ୍ଡରେ ଲଗେଇଥିବେ ମୁଣ୍ଡ ଓଦା ଦାନ ହେବା ପାଇଁ ହାଲୋ! ଲଗେଇକି ଧାନ ରୁଅନ୍ତି। ଆଉ ଏଟା କେତେବେଳେ କେମିତି ଏ ସେମିତି ଆଚ୍ଛା! ଘାସ କେତେବେଳେ ବଛାଯାଏ। ଜମିରେ
ତ ସେଇଟା ଟିକେ ହେଇଯିବ ମାନେ ଲଗେଇଦବ କେତେ ଉଁ ଦଶ ପନ୍ଦର ଦିନ ପରେ ସେଇଟା ପୁରା ମଜବୁତ ହେଇଯିବ ନା ତାର ଚେର ମାଟିକୁ ଧରିବ। ସେଇଟା ଠିକ ଭାବରେ ବଢୁଥିବ। ତାପରେ ସେ ଘାସ ଯାଏ ବି ତ ଗୋଟେ ଗୋଟେ ରହିଯାଏ। ଥିବ ନା ସେ ଯାଏ ବି ବଢିବା ଆରମ୍ଭ କରିବ ତାପରେ ତାକୁ କିଏ -କିଏ ତ କିଏ -କିଏ ରଖିଦିଅନ୍ତି। ମାନେ ଯଦି କମ ଘାସ ଅଛି। କିନ୍ତୁ ତାପରେ ଟିକେ ବଡ ହେଇଯିବ। ମାନେ କେତେ ଟିକେ ଏମିତି ହାତ କୁହୁଣ ଯେ ତିକି ନାଇଁ ସେତିକି ଲମ୍ବା -ଲମ୍ବା ହେଇଗଲା ପରେ ସେ ମ ମଝି ମଝିକୁ ଯାଇକି ସବୁ ଘାସ ବାହାର କରିକି ତାକୁ ଫୋପାଡ଼ନ୍ତି। ଆହୁରି
ହଁ ନହେଲେ ଗଛ ଭଲ ଭାବରେ ବଢ଼ି ପାରିବନି।
ଖରା ନହେଲେ ସେଇଟା ତ ସବୁ ସାର ଖାଇବ ଆଉ ଧାନ ଠିକ ସେ ହେଇ ପାରିବନି।
ହଁ -ହଁ ସାର ବି ମଝିରେ- ମଝିରେ ଦିଅନ୍ତି।
ହଁ ସାର ବି ଦିଅନ୍ତି। ଆଉ ଗାଁ ଗହଳିରେ ତ ଗୋବର ବି ମାନେ ତା ଆଗରୁ ବି ଦେଇ ଦେଇେଥିବେ ନା ତ ସାର ଏତେ ଆଉ ଦରକାର ହୁଏନି।
ଅହୋ ମାଟି ଯେଉଁ ବିଲ ହଳ କରିବା ପୂର୍ବରୁ ବର୍ଷ ସାରା ସେଠି ଗୋବର ସବୁ ଜମିମାନଙ୍କରେ ପକାଇଥାନ୍ତି।
ହଁ ଜମା କରିଦିଅନ୍ତି ତାପରେ ଯେତେବେଳେ ହଳ ହୁଏ। ସେଇଟା ତ ଚାରିଆ ଚାରି ପାଖରେ ହେଇଯାଏ ନା ସବୁ ମାଟି ପାଖରେ ଟିକେ ସବୁ ହେଇଯାଏ। ତ ସେଇଟା ଉର୍ବର କରିଦିଏ ଆଉ ଇଏ ତ ଏତେ ସାରର ଆଉ ଆମର ଏତେ ଦରକାର ହୁଏନି। ନାଇଁ
ହଁ ହଁ ଗୋବର ତ ଖତ ହେଇଯାଏ। ଆଉ ସେଥିପାଇଁ ସାର ର ଆବଶ୍ୟକତା ହୁଏନି। ଏବେ ଅଧିକ ତ ଅମଳ କରିବା ପାଇଁ ସବୁ ବିଲମାନାନଙ୍କରେ ସବୁ ସାର ପକାନ୍ତି ସବୁ ତ ଏ ଯୋଉ ଶ୍ରୀ
କରନ୍ତି ଆଉ।
ଓହୋ! ଏ ଯୋଉ ଜମିରେ ଯେତେବେଳେ ତଳି ବୁଣା ଯାଏ
ହଁ
ତଳି ଲଗାଯାଏ। ସେତେବେଳେ ଶ୍ରୀ ପଦ୍ଧତି ଜାଣିଛ?
ହଁ ମାନେ ସେଇଟାକୁ ଫାଷ୍ଟ ତ ନାଇଁ ମୁଁ ଜାଣିନି କିନ୍ତୁ ଆମ ଆଡେ ବି ଗୋଟେ କଣ କରିକି କରନ୍ତି। ଫାଷ୍ଟ ଯେତେବେଳେ ସେଇଟା ଆରମ୍ଭ କରାହୁଏ। ଲଗେଇବାର ତ ସେ କଣ କରନ୍ତି ମୁଁ ତ ଜାଣିନି ଭଲସେ ତମେ ଜାଣି
ହଁ ହଁ ମୁଁ ଦେଖିଛି। ଏପଟେ କଣ ପ୍ରାୟତଃ ସମସ୍ତେ ଯୋଉଠି ସୋଉଠି ପୋତି ଦିଅନ୍ତି। ପୋତି ଦିଅନ୍ତି ଉ ତଳିଗୁଡ଼ାକୁ କିନ୍ତୁ ଶ୍ରୀ ପଦ୍ଧତିରେ କଣ କରନ୍ତି ନା ଗୋ ଦ ଗୋଟେ ଦଉଡ଼ି ଆଣନ୍ତି ଦଉଡ଼ି ଦୁଇପଟେ କାଠି ଏମିତି ଏ କାଠିରେ ବାନ୍ଧି ଦିଅନ୍ତି। ହେଲା। ତାପରେ ସେଇଟା ବିଲର ଦି ସାଇଡ ପୋତି ଦିଅନ୍ତି ଗୋଟେ ଧାଡି ହେଇଗଲା କି ନାଇଁ ସେ ଧାଡି ଅନୁସାରେ ଛାଡି ଛାଡି ଗୋଟେ ଚାଖେଣ୍ଡେ ଚାଖେଣ୍ଡେ ତ ନୁହଁ ଗୋଟେ ହାତ ଛାଡ଼ି ଛାଡ଼ି ଲଗାନ୍ତି। ଏଇ ଧାନ ଗୁଡାକୁ ହଁ ଧାଡିରେ ରୁହନ୍ତି। ଏମିତି ଧାଡି ଧାଡି କରିକି ଛାଡି ଛାଡି ଲଗାନ୍ତି ଆଉ। ବୋଲେ ସେଟା କଣ ହୁଏ ତାର ପିକ ବାହାରିବା ପାଇଁ ଅଧିକା ପିକ ବାହାରିବା ପାଇଁ ଜାଗା ମିଳେ ତାକୁ।
ହଁ ହଁ ସେମିତି ହେଲେ ଅଧିକ ହଉଥିବ ଆଉ ଠିକ।
ପରିମାଣଟା ବଢ଼େ।
ବଢି ଯାଉଥିବ ହଁ।
ସେଥିପାଇଁ ଏହି ବିଷୟରେ ବି ସରକାରଙ୍କ ତରଫରୁ ବହୁତ ଅ ମାନେ ଚାଷୀ ମାନଙ୍କୁ ସବୁ ଅ ମାନେ କଣ କରୁଛନ୍ତି ସୂଚନା ଦଉଛନ୍ତି ଏ ବିଷୟରେ
ହଁ ମାନେ କୋଉ ପ୍ରଣାଳୀ କୁ ଅ ଆପଣେଇକି ଭଲ ମାନେ ବେଶୀ ବହୁଳ ପରିମାଣରେ ଧାନ କର ପାରିବେ ସେଇଟା କହୁଛନ୍ତି ଆଉ ଧାନ ବି ଯୋଗେଇ ଦଉଛନ୍ତି ତ ସରକାର। ହ୍ୟାଲୋ। ମୋ କଥା ଶୁଭୁଛି କି